ହାଲୋ ବ ନମସ୍କାର।
ନମସ୍କାର ନମସ୍କାର ପ୍ରଣାମ।
ପ୍ରଣାମ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଉ କଣ ଆଜି ଖାଦ୍ୟ ଖାଇଲେ ଆଜି?
ଆଜି ଏବେ ଖାଇକି ବସିଛି ଆଜି ସନ୍ତୁଳା ଟିକେ ହେଇଯାଇଥିଲା।
ସନ୍ତୁଳା କି ସନ୍ତୁଳା?
ଆ ଏମିତି ଆଳୁ ଅମୃତଭଣ୍ଡା ବାଇଗଣ ପୁଣି ଗାଜର ଅ ଟମାଟୋ ଆ ଝଟା ଏମିତି ସବୁ ପଡିକି। ସବୁ ପରିବା ପଡିକି ସନ୍ତୁଳା ହେଇଯାଇଥିଲା ଆଉ।
ହୁଁ ହୁଁ ତମ ପା ପିଲା ଛୁଆ। ମୁଁ ଖାଇଲି ଆଜି କାଞ୍ଜି।
ଆଚ୍ଛା ଆରେ ୱାଃ ଭଲ ତ।
ତମ ପିଲା ଛୁଆ ମାନେ ଖାଉଛନ୍ତି କା-କା ସନ୍ତୁଳା?
ନା ନା ଏ ବହୁତ। ଏମିତି ନଖରା କାଢୁଛନ୍ତି। ପୁଣି ତାଙ୍କୁ କୁହାହଉଛି ଆଉ ଏମିତି ଏ-ଏଇଟା ଖାଇଲେ ଭଲ ବୋଲି। ଏମିତି ଆଖି ବନ୍ଦ କରି ଖାଇଦିଅ।
ତମେ ବି ତ ସ୍କୁଲରେ ପଢିଲା ବେଳୁ ଘରୁ ଯେବେ ସନ୍ତୁଳା ଆଣ ନଖରା କାଢ।
ହଁ ହଁ ମୁଁ ଜାଣେ ଆଉ ଏମିତି ସାଙ୍ଗସାଥି ମିଶିକି ସେଟା ଖାଆନ୍ତି ଆଉ ମୁଁ ଖାଇନାହିଁ କେବେ। ହ
ଘରେ ଏବେ ବଡ ହେଲା ପରେ ଜଣା ପଡୁଛି ରୋଗ ବ୍ୟାଧି ଯେତେବେଳେ ଥରେ ଆସେ। ମଣିଷ ସବୁ ଛାଡିଦିଏ।
ସତ ସତ କହିଲ ଭାଇ ସବୁ ଛାଡିକି। ସବୁ ନର୍ମାଲ କୁ ପଳ ଆସନ୍ତି କେବଳ ସିଝା ଜିନିଷ ଖାଆନ୍ତି।
ଆଉ କଣ କୁହ?
ଆଉ ଏମିତି ଆଉ ଆଜି କଣ ଆଉ ଖାଇଲେ କାଞ୍ଜି ଖାଇଲେ ଖାଲି?
ଶାଗ କାଞ୍ଜି ଏ।
ଆଚ୍ଛା ଆଚ୍ଛା।
ଶାଗ କାଞ୍ଜି ତୋରାଣୀ ପକେଇକି। କରିଥିଲେ ଆଉ ଭାଉଜ ଆଉ ତମ ଭାଉଜ କରିଥିଲେ ଆଉ।
ଆଚ୍ଛା ଆଚ୍ଛା ଆମ ଭାଉଜ ଭଲ ରାନ୍ଧୁଛନ୍ତି ବୋଧେ ଆଉ ମୁଁ ବି ଯିବି ଭାବୁଛି ଘର
ଆସ ଗୋଟେ ଦିନି କାଞ୍ଜି ଖାଇକି ଆସ କାଞ୍ଜି ଆଳୁପୋଡା ଖାଇକି ଯିବ ଗୋଟେ ଦିନି।
ଆଚ୍ଛା ଆଚ୍ଛା ହଉ।
ତମ ଭାଉଜ ହାତରେ କାଞ୍ଜି ବଢିଆ ଆମ ଘରେ ଆଜ୍ଞା କହିଲେ ବିଶ୍ଵାସ କରିବେନି। ଘରେ ଯେବେ କାଞ୍ଜି ହୁଏ ନା। ସେ କାଞ୍ଜି ହେଲେ ଆମର ବଡ ହଣ୍ଡା ଟାଏ ହଣ୍ଡା ଟେ ହବ।
ଆଚ୍ଛା ଆଚ୍ଛା କଣ ସାହି ପଡିଶାଙ୍କୁ ଦିଅନ୍ତି ନା କଣ?
ନାଇଁ ଆମର ଖାଆନ୍ତୁ ଦିନଟା ଯାକା କାଞ୍ଜି ଖାଉ ଭାତ ବହୁତ କମ ଖା ଯାଏ। ବହୁତ ବଡ ଡେକଚି ନଥାଏ ବଡ ଡେକଚି ତାହିଁରେ ଭାତ ରାନ୍ଧାଯାଏ ସେଡ ବଡର ତାହିଁରେ ହେଇଯାଏ ହେଇଥାଏ କା କାଞ୍ଜି ଆମେ ବଡ କଂସା କଂସା କାଞ୍ଜି ଖାଉ। ବହୁତ ପରିବା ପଢୁଥିବ ଛଟ ଟା ତାରେ ପଡିଥିବ ଆମର ତରୁ ଫଳ ପଡିଥିବ। ଅମୃତଭଣ୍ଡା ପଡିଥିବ ବେଳେ ବେଳେ ମୂଳା ବି ପଡିଥାଏ ବଟ୍ ମୂଳା ବି ବେଳେ ବେଳେ ଥାଏ ସିଜନ ହିସାବରେ। ବହୁତ ବଢିଆ ଲାଗେ।
ହଁ ଆହୁରି ସେଠି ବାଇଗଣ ଟମାଟୋ ଏମିତି ବି
ମୋ ପୁଅ ବି କାଞ୍ଜି ଖାଏନି ବଟ୍ ମୁଁ ତାକୁ ଗେଲ କରି ଡା ସିଏ ମୋ ପାଖରେ ବସେଇଲେ ଟିକେ ଲୁଣ ମର୍ଚ୍ଚ ପାଗ କରିଲେ ସିଏ ଖାଇବେ ବସିଏ ଖାଇବ ମୋ ସହିତ ଆଉ ନହେଲେ ଖାଇବେନି।
ନହେଲେ ଖାଇବେନି ସାନ ପିଲା ଗୁଡା ତ ଏ ଆମର ଜିନିଷକୁ ଜାଣିପାରିବେ କି ତାଙ୍କେ ବି ବଡ ହେଲେ ଆମର ପ ଜାଣିବେ ଆଉ।
ଦୁଷ୍ଟ ହଉଛି ଖାଇବା ପାଇଁ ପ୍ରୋବ୍ଲେମ କରେ ତାକୁ ଖାଲି ସବ ସବୁ ଦିନେ ସପ୍ତାହରେ ସାତ ଦିନରୁ ପାଞ୍ଚ ଦିନି ଖାଲି ତାକୁ ଚିକେନ ପକୋଡା ଦେଲେ ଖାଇବ।
ଆଛା ଆଛା ଆଛା ହେଲା।
ଚିକେନ ଆଣିବା ପାଇଁ ବହୁତ ଡରେ।
ହଁ ହଁ କମ ପାଇଁ?
ବୟସ ବଢି ବଢି ଯାଉ ବୟସ ଥା ନୁହେଁ ଆଣିକି ଖାଇଲେ ଆଜିକାଲି ଯୋଉ ପ୍ରକାର ବିପି ଡାଇବେସ୍ ଯାହା ଡେଲି ଖାଇଲେ କଣ ହବ।
ହଁ ସତ କହିଲେ ପୁଣି ସେ ଯୋଉ ପ୍ରକାର ରୋଗ ଆସୁଛି ପକ୍ଷୀ ମାନଙ୍କୁ ସେଟା ଆମକୁ କାଳେ ହେଇଯିବ କି କଣ କଣ ଗ୍ୟାରେଣ୍ଟି ଅଛି।
ମାଛ ଆଣିଥାଏ ମ୍ୟାକ୍ସିମମ୍ ମୁଁ ମାଛ ହି ଆଣେ ଘରେ। ମାଛ ଖାଇଲେ ଦେହ କୁ ଭଲ। ମାଛ ନହେଲେ ଅଣ୍ଡା ଏ ଦେହକୁ ଭଲ। ମଟନ ଟା ଭଲ ଦେହକୁ ବଟ ଜାଣିଛ କେମତି ରେଟ ମଟନ୍ ବି ସବୁଦିନେ ସବୁବେଳେ ଖାଇବା କଥା ନୁହେଁ ମାସକୁ ଦି ତିନି ମାସ ଥରେ ରେଡ ମିଟ୍ଟା ବି ଦେହ ପାଇଁ ଏତେ ଭଲ ନୁହଁ।
ହଁ ସତ କହେଲେ ଆ ଆମର ଯେହେତୁ ଭେଜ ରେ ବି ବହୁତ କିଛି ଜିନିଷ ଅଛି ମୋ ନିରାମିଷ ରେ ପନିର ଅଛି ଛତୁ ଅଛି। ପୁଣି ବୁଟ ଅଛି ବହୁତ ପ୍ରୋଟିନ ଜିନିଷ ଅଛି।
ବୁଟ ସାଲାଡ କରିକି ଡେଲି ଖାଉନାହାନ୍ତି ଦେ ବୁଟ ସାଲାଡ କରିକି ଡେଲି ଖାଆନ୍ତୁ ଭଲ ମୁଗ ଟିକେ ବୁଟ ଟିକେ ପିଆଜ ଟମାଟୋ। ପକେଇକି ଖାଇବେ ତ ଅଫିସ ରୁ କାମ ହେଇଗଲା ପରେ ତା ଖାଇଲେ ମନ ପୁରା ଠିକ ହେଇଯିବ ରେ ଆଉ ସବୁଦିନେ ଖାଇବା କଥା।
ହଁ ହଁ ସତ କହିଲେ ସତ କହିଲେ ସବୁଦିନ ତ କରି ହଉନି।
ମୁଁ ବି ସ୍କୁଲ ରହିଲା ପରେ ମିସେସ୍ ରେଡି କରି ରଖିଥିବି ମୋ ପାଇଁ।
ହଁ ହଁ ସେ ତ ସବୁଦିନ କରି ହଉନି ଯେହେତୁ ସିଝେଇକି ପୁଣି କାଟା କାଟି କରିକି ମୁଁ ଖାଇଲେ ସେଥିରେ ଟିକେ ମିଚର ବି ପକାଏ ପୁଣି ଲେମ୍ବୁ ଚିପୁଡିକ କି ଚାଟ ମସଲା ଏମିତି ପକେଇକି ଖାଇଥାଏ ଭଲ ଲାଗେ ଆ ମୁଁ ଅଧିକ ମାଣ୍ଡିଆ ଚୁନା ବି ଏମିତି ଖାଇଥଏ ସକାଳୁ ଭଲ ଲ ରହେ।
ଚୁନା ସକାଳୁ ଯାଉ ଭଳିଆ କହିକିରି ଦହି ପକେଇକି ପିଇବ ବହୁତ ଭଲ ଦେହ
ଓ ଭାଇ ତାଠୁ ଶାନ୍ତି ନାହିଁ ଆଉ କିଛି।
ଡାଇବେଟିସ ଯା ଡାଇବେଟିସ ଯ ଅଛି ଡାଇବେଟିସ ବାହାର ନ ପାଇଁ ସେଇଟା ବହୁତ ଭଲ ଜିନିଷ ସେଇଟା ବୁଝିଲେ ତ କଥାଟା?
ହଁ ହଁ ଶତ କହିଲେ ସେଗୁଡା ଅମୃତ ଅମୃତ।
ଏ ପ୍ରିୟ କଥା ସେଆ ଖାଇଲେ ବଡ଼ି ପାଇଁ ଭଲ ଦେହ ବଡ଼ି ମାନେ ଆଉ ତମର କିଛି ଖରାପ ହବନି ନାଚୁରାଲ ଫୁଡ। ସନ୍ତୁଳା। ତାପରେ ଅଦା ଭଜା କରିକି ଖାଆନ୍ତି ଅଧାରେ ଘିଅ ରାଶି ପକେଇକି ଲୁଣ ଟିକେ ପକେଇକି ଭାଜିକି ଖାଇବ ଯଦି ଥଣ୍ଡା ହେଇଥିବ ମାନେ ଗୋଟେ ଥରେ ସେ ଛାଡିଯିବ। ଆଜିକାଲି ପିଲାମାନେ ଖାଇବେନି ସେଟା।
ନା ନା ସେଗୁଡ଼ା କଣ କରିବେ ନା ଚକଲେଟ ଖାଇଦେବେ ସେ ଏଥିରେ ଯୋଉ ଫ୍ଲେଭର ଥିବ ଅଦା ର ଫ୍ଲେଭର ଚକୋଲେଟ ଖାଇବେ ତାଲେ ସେଗୁଡା କଣ ସତରେ ଅଦା? କିଛି ନୁହଁ ଏମିତି ଅଦା ଭାଜିକି ଖାଇଲେ ଜୀର୍ଣ୍ଣ ଭଲ ହବ। ଦେହ ଭଲ ରହିବ ଥଣ୍ଡା ଭଲ ହବ ସେଗୁଟା କଣ ବୁଝୁଛନ୍ତି ପିଲାମାନେ କିଛି ନୁହଁ।
ସେଇଟା ପରା ଏ ମାସକୁ ଦାଉ ମଁ ଛୁଆକୁ ମାସକୁ ଦିଥର ମେଡିକାଲ ନବାକୁ ପଡୁଛି ଇଏ ଆଗକୁ ବହୁତ କଣ୍ଟ୍ରୋଲ କରି ରଖିଲାଠୁ। ବଲ ଏବେ ଦି ତିନି ମାସ ହେଲା ଯାଇନି ବଟ କଣ୍ଟ୍ରୋଲ କରାଇବାକୁ ପଡିବ ନକରିଲେ ଆମେ ଆଗା ତାଙ୍କୁ ଯେତେ ଦେବେ ସେତେ ବାହାରେ ମୁଁ ତାକୁ ଡେ଼ଲି କୋଡିଏ ଟଙ୍କା ଦିଏ ବାହାରେ ଖା ବାହାରେ ଖା ମାତ୍ର କଣ ଖାଇବୁ ମତେ କହିବୁ। ଖା ତୁ ଭଲ ଜିନିଷ ଖା ଖରାପ ଜିନିଷ ଖା ସବୁ ଖା। ଆଉ କେବେ ଚଣା ସାଲାଡ ଖା କେବେ ଏପଲ ଜୁସ୍ ଟି ପିଇ। କେବେ ଯାଇକିରି ହେଲେ ଇଚ୍ଛା ହେଲେ ଛତୁ ପକୋଡା ଟିକେ ଖା ମନା ନାଇଁ ତେଲ ଖାଟା ଦିଟେ ଯାହା ବେ ଲାନ୍ସ କରିକି ଖାଇବାର ଅଛି ଆଉ ସେଇଟା ଟେଷ୍ଟ ଲାଗୁଚି କହିଁକି ମୁ ଡେଲି ଖାଇବି
ନା ନା କିଛି କିଛି ହଉନି ଆଉ ଆଜି କାଲି ଯୋଉ ବାହାରୁଛି ଶ୍ନା ଗୁଡା ସେ ମିକସଚର ସେଗୁଟା କଣ କଣ ସେଗୁଟା ପ୍ଲାଷ୍ଟିକ ପରି ଲାଗୁଛି ସେଗୁଟା ଖାଇଲେ ବିଲ
ଖାଲି କହୁଛି ପିଜା ଖାଇବି। ଖାଲି କହୁଛି ପିଜା ବର୍ଗର ଖାଇବି ଆଜ୍ଞା ସେ ପିଜା ବର୍ଗର ଯେତିକି ତାଡୁ ବଡ ଦେହକୁ ଖରାପ ଆଉ କଉଟା ନାହିଁ ତାହାଡୁ ଭଲ ନନଭେଜ୍ ଖାଇଦବ।
ନା ନା ନା ଗାଳି କରନ୍ତୁ ତାକୁ। ମୁଁ ବି ମୋ ପିଲାକୁ ଗାଳି କରୁଛି ପିଜା ବର୍ଗର
ମଇଦା ଏ ଖାଇଲେ କଣ ହୁଏ? ଏ ମଇଦା ଜିନିଷ ଖାଇଲେ କଣ? ଏତେ ମଇଦା ଜିନିଷ ଦେହ ପାଇଁ ବହୁତ ହାନିକାରକ ଏଇ ଜିନିଷ।
ସତ ସତ କହିଲେ ସେଗୁଡା ତ ହଜମ ଠିକ ରେ ହବନି ପୁଣି ବିଭିନ୍ନ ପ୍ରକାର ରୋଗ ଦେଖାଯିବ ଦେହରେ ବିଲକୁଲ ଖରାପ
ଖାଲି କହୁଛି କେଫେ ଯିବି କେଫେ ଯିବି ବୋଲି କହୁଛି ଖାଲି। କହିଲି କେଫେ ଯୋଜୁ ମୁଁ ତ କହୁଛି କେଫେ ଯୋଜୁ ଦେଇରି ଯାଇକି ଢାବାରେ ଯାଇକି ଖାଇଆ। ଆହୁରି ଯେତେବେଳେ ମନ ଶାନ୍ତି ହ ସାଙ୍ଗେ ସାଥିେ ବୁଲାବୁଲି କରିବ ଢାବାରେ ଖାଇଆ ଆସୁ କେ ଏଖେ ଯାଇକି ଏତେ ଏତେ ଟଙ୍କା ପଇସା ଖର୍ଚ ଟା ଇମ୍ପୋଟାଣ୍ଟ ନାହିଁ ଏ ଜି ନିଷ ଯା ଦେହକୁ ବହୁତ ଖରାପ।
ଖରାପ ଖରାପ ସେଠି ତ କେତେ କେତେ ଦିନ ଖାଇବା ଦେଇ ଦିଅନ୍ତି କେମିତି କଣ ଗରମ କରି ପୁଣି ସେଥିର ପଇସା ପୁଣି କଣ ଟିକେ ଦିଅନ୍ତି
ସବୁ ଫ୍ଲେବର କେମିକାଲ ଏଇ ଜିନିଷ ଯାକ ଦେହ ପାଇଁ ବହୁତ ମାନେ କହୁନାହାନ୍ତି ହାନିକାର ସେଇ ଯେତିକି ଭଲ ସେତିକି ଖରାପ ବହୁତ ଖରାପ। ତ ଆମକୁ ଧରିକି ସତର୍କ ନ ରହିଲେ ଏ ଦୁନିଆରେ ଚଳିପାରିବାନି। ଦେହ ପ୍ରତି ଧ୍ୟାନ ଦେବାର ଅଛି। ଖାଇବାଟା ଇମ୍ପୋର୍ଟାଣ୍ଟ ପ୍ଲସ୍ ଦେହକୁ ସୁରକ୍ଷିତ ରହିବାଟା ଇମ୍ପୋର୍ଟାଣ୍ଟ। ମୋ ବାପା ଆଜି ସ ପଞ୍ଚସ୍ତରୀ ଅ ଅଶୀ ବର୍ଷ ହେଲା ଅଛନ୍ତି କିଛି ରୋଗ ନାହିଁ ବ୍ୟାଧି ନାହିଁ କଣ ପାଇଁ? ତାଙ୍କେ ଯଦି କାଲି ଚିକେନ ଖାଇଏ ହେଲେ ଆଜି ତାଙ୍କେ ଖାଇଦେବେ ପାଞ୍ଚ ଦିନ ଯାଏଁ ସନ୍ତୁଳା ଖାଇଏ। ଆମ୍ବିଳା ଖାଏ କାଞ୍ଜି ଖାଇବେ ଆଳୁ ପୋଡା ଖାଇବେ। ଖାଇବେ ଆଜି ପିଲା କଣ? ନା ଆମକୁ ଡେଲି ଚିଲି ଖାଇବାର ଅଛି ଚିକେନ ଚିଲି ଡେଲି ଖାଇବାର ଅଛି। ସେଇଟା କେବେ କି କେମତି ଭଲ ସେଇଟା।
ସତ କଥା ସତ ସେଇଗୁଡା ସବୁ କିଛି କିଛି ଦିନରେ ଭଲ ରୁହେ ଆଗରେ ତ ଲ ଲୋକମାନେ ଏତେ ଏତେ ଘିଅ ଖାଇଦେବେ ଗୋଟେ ଦିନରେ ତାଙ୍କର ପ ପଚିଯିବ ସବୁ କିଛି ହେଇଯିବ। ଆଗର ଲୋକ ଏବେର ଲୋକ ଆଉ ଅଛି ଭାଇ ତାଙ୍କେ ଯୋଉ ଟାଇପ ର ଖାନା ଖାଇବେ ବା।
ଏପଟେ ମାର୍କେଟ ରେ ଯୋଉ ଫଳମୂଳ ମିଳୁଛି, ଆଜିିକାଲି ଆଉ କାହାକୁ ବିଶ୍ଵାସ କରିବ ସବୁ ସେ ପେଷ୍ଟିସାଇଡ ସବୁ ସେ ଆମର ଫର୍ଟିଲାଇଜର ମାରି ମାରି ଖାନା ଭର୍ତ୍ତିଆ ବନଉଛନ୍ତି ସେଟା ପାଇଁ ଦେହ ପାଇଁ ବହୁତ ଖରାପ
ସବୁ ସବୁ ଡାକ୍ତର କହୁଚି ଭାଇ ଏଇ ଆମର ଫଳ ଖାଓ ବୋଲି ମତେ ଏ ଫଳ, ହିଁ ଭେଜାଲ ଆସୁଚି ତ ଆଉ କଣ କଣ ଖାଇବା? ଆଉ କିଛି ବି ବୁଝାପଡୁନି। ଦେଖିବାକୁ ସୁନ୍ଦର କିଛି ଲାଗୁନି କାହିଁ ଖାଇଲା ପରି ଦେଖାଯାଉ କଣ ହଉଛି ଭାଇ ଖାଇବା କଥା ଆଉ।
ଆମ୍ବେର ପ୍ରୋଟିନ ନଉନୁ ଆମବ୍ରେ ଆମ୍ବେ ଆଉଛି, ପ୍ରୋଟିନ ପ୍ରୋଟିନ ସେଗୁଡା ଦେହ ଭଲ।
ହଁ ଏମିତି ହିଁ ପ୍ରୋଟିନ ଗୁଡା ମୁଁ ପ୍ରିଫର କରେ ଏମିତି ବା ଚାହିଁକି। ଏ କିଛି ଯୋଉ ଫଳମୂଳ ବା କିଛି ପଲସେସ୍ ଆମର ଡାଲି ଜାତୀୟ ଜିନିଷ ରୁହେ ସେଗୁଡାରୁ ପ୍ରୋଟିନ ଏମିତି ଖାଏ। କା ଖାଇବାକୁ ଚାହେଁ ସେ ଜିନିଷ
ଡାଲାମା ଡାଲାମା ଆଡୁ ଭଲ ଜିନିଷ କୁଆଡେ ନାହିଁ।
ସତ ସତ କହିଲେ ଓ ଭାଇ ସେଥିରେ ଯୋଉ ଜୀବ ସାର ପୁଷ୍ଟି ସାର ସବୁ।
ଭଲ ରହିଲା। କଲସିଅସ ରହିଲା ସେ ଫଳର ପାଣି ଟା ବି ରହିଲା ତାହିଁରେ ସିଝି ସିଝି ବନଥିବ ତା ଆଡୁ ଭଲ କଣ କିଛି ନହେଲେ ଭାତ ଡାଲମା କରିବ, ଲେମ୍ବୁ ଟିକେ ମରିଚ ଟିକେ ମନ୍ଥିକି ଖାଇଦବ ତା ଆଡୁ ସେ ତି କିଛି ନୁହଁ।
ସେଇଟା ଅମୃତ ଭାଇ ଭାତ ଡାଲମା, ଲେମ୍ବୁ ଲୁଣ ମରିଚ୍ ଭାଇ ସେଇଟା ଅମୃତ ସତ କହିଲେ ଆ
ଆମେ ପିଲାଦିନେ ଇସ୍କୁଲୁ ରେ ଡେଲି, ଖାଇବାର ଘରୁ ଲେମ୍ବୁ ଗୁଟେ ନେଇକିରି ସେ କରିକି ଖାଇବାର। ଯୋଉ ଶାନ୍ତି ମିଳୁ ମିଳିବାର ଏ ସ୍କୁଲରେ ଆଜିକାଲି ପିଲା କିଏ ବୁଝିିବ ସେ କଥାଟା
ନା ନା ଆଜିକାଲି ପିଲାଙ୍କୁ ସେଗୁଡା ଭଲ ଲାଗେନି, ଆମକୁ ଯୋଉ ଅମୃତ ଆମେ ଖାଇବା। ନ ଆଣିକି ସେଠି ଖାଇଦିଉ ଏତେ ଭଲ ଲାଗେ
ସେଇଟା ପରା ଏ ଟାଇମ କେତେଟା ହେଲା ଆସ ଆଉ।
ହଁ ଟାଇମ ତ ହେଲାଣି ଭାଇନା ଆଉ ଟିକେ ରଖିଦବା ହଉ ଘରେ ଡାକିଲେଣି ବି ପିଲା ବି ଡାକ
ମୁଁ ଯାଉଛି ତାକୁ ପଢେଇବାର ଅଛି, ନ ପଢେଇଲେ ସିଏ ଆଉଥରେ ଖେଳିବାକୁ ପଳେଇବ।
ହଁ ହଁ ସତ କହିଲେ ହଁ ହଁ ରହିଲି। ବାଏ ବାଏ ଟାଟା ହଁ।